ହଁ ହାଲୋ କହ ହଁ। ହଁ ଏବେ ଏବେ ଖାଲି ପୁରୁଣା ସାର୍ ମାନେ କହିଲେ ଖାଲି ମହାପାତ୍ର ସାର୍ ଜଣେ ଅଛନ୍ତି ଆଉ କେହି ନାହାନ୍ତି।
ସବୁ ନୂଆ ନୂଆ ଆସିଚନ୍ତି?
ହଁ ଏବେ ସବୁ ନୂଆ ନୂଆ ଆସିଛନ୍ତି।
ସବୁ ନୂଆ ନୂଆ ଯୋଉ ପୋଷ୍ଟିଂ ହେଇଥିବ ସେମାନେବି ଆସିଥିବେତ?
ହଁ ଏବେ ଯ ପଷ୍ଟିଙ୍ଗ୍ ଥିବ ଆସି ଏବେ ପୋଷ୍ଟଙ୍ଗ ବେଶୀ ବାହାରୁନିମ।
ଏବୋପା ତୁ ଜାଣିନୁ କେତିକି ବାହାରୁଚି ଜାଣିଚୁନା ଟିଚର୍ ପୋଷ୍ଟିଙ୍ଗ
ନାଇଁମୋ କେତେ ଲୋକ ବିଇଡି କରି କରି ଅଛନ୍ତି। ପୋଷ୍ଟ ମିଳୁନି କାହକୁ।
ମିଳୁଚି ମିଳୁଚି କେତିକି ବାହାରୁଚି ଆଉ।
ଆମ ଖୁଡ଼ି ଜଣେ ଅଛନ୍ତି ତାଙ୍କେ ବିଇଡ଼ି କରିପାରୁ ଅଛନ୍ତିକି ସିନା ମିଳୁନି ତାଙ୍କୁ ପୋଷ୍ଟଟିଂ ମିଳୁନି।
ଆରେ ମିଳୁନି କହିଲେ ଏଗ୍ଜାମ୍ ଯାହାକୁ ହଉଚିନା ସବୁ କ୍ଲିୟର କଲେତ।
ହୁଁ।
ଆହୁରି ଜବ୍ ପାଇଁବି ଏକ୍ଜାମ୍ ଦବାକୁ ପଡୁଚି ଯାଣିଚୁନା ନାଇଁ।
ହଁ ସେମାନେ ସେ ତାଙ୍କେ ଅଲଗା ପାଇଁବି ଦଉଛନ୍ତି ଏଗ୍ଜାମ୍ ଆଉ ଏଇଟା ପାଇଁବି ଦଉଚନ୍ତି।
ସେଇଟାତ କୋଉଠି ଗୋଟେରେ ଇଏ ହେଲେ ହବ।
ହୁଁ ଏବଡ଼ ବିଚାର ଆଜିକାଲି କଣ କରିବାଲ?
ସେଇଟାତ।
ମୁଁ ଏ ତେ ଟିଉସନ୍ ଫିଉସନ୍ କଁ ମିିଳିଲେ ମତେ ଟିକେ କହିବୁ ମୁଁ କଲେ ନହେଲେ କଣ ଗୋଟେ ଯାଇକି ରହିବାକୁ ପଡ଼ିବ ବଡ଼ ଅସୁବିଧା ହଉଚି।
ପାଉଥିଲୁ ଦଶ ହଜାର କରି ସିନା ଭଲ ଲାଗିବ ମୁଁ କୋଠି ତୁ ହଁ ଦିନ ସାରା ରହିବି ବୋଲି କହିବୁ
ହୁଁ।
ମିଳୁନଥିବ ବିଜାରନା
ନାଁଇ ପରା ମିଳୁନି। ହଁ ପରା କିନ୍ତୁ କମ୍ପ୍ୟୁଟର କରିଚୁ ତମୋ କଲ୍ୟାଣୀ?
କରିନିଲ।
କରିନୁ? କରିଦବା କଥାମୋ ଏବେ ଆଜିକାଲି କରିଦବା କଥା କମ୍ପିଟିଭ୍ ନାଇଁ ତୁ କରିପାରିବୁ କମ୍ପ୍ଲିଟିଟି? ହେଲେବି ଦେଖେଇବ କମ୍ପ ଉ ଇଏ କମ୍ପ୍ୟୁଟର କୋର୍ସ କରିଦେଇଥିଲେ ଯୋଉଠି ହେଲେବି ଆରାମସେ ଗୋଟେ ମିଳିଯିବ।
ହୁଁ ଦେଖିବା କରିବା ଆଉ।
ହୁଁ ଟ୍ରାଏ କରେ ନହେଲେ ଯଦି ହବ କହିଲେ କମ୍ପ୍ୟୁଟରଟା କରିଦେ। ନାଇଁ କିି।
ହଁ।
ସାର୍ଟିଫିକେଟ ସାର୍ଟିଫିକେଟ ଟା ମିଳିବ ନା ଯେତେ ଯାହା ହେଲେ ବି। ସେଟା ତ ମୂଲ୍ୟ ଆଉ।
ସେଇଟା ତ।
ହଁ ର ଏବେ କୋଉଠି କଣ ପଚାରିବୁ କାହାକୁ କଣ ବୋଲି କମ୍ପ୍ୟୁଟର କରୁଛୁ ବୋଲି ପଚାରିବେ ପଚାରୁଛନ୍ତି।
ପଚାରୁଚ ତ ସେମିତି ଆଉ।
ମୁଁ ଟ୍ୟୁସନ ଫ୍ୟୁସନ କାଇଁ ଖୋଜୁଛି ବୋଲି। ଏ ଦୋକାନ ଦୁକାନରେ ରହିବାକୁ ମତେ ଭଲ ଲାଗୁନି ଇଚ୍ଛା ନାହିଁ ମତେ।
ସେଇଟା ତ ମତେ ବି ଇଚ୍ଛା ନା
ତୁ ଗୋଟେ ଏତେ ପାଠ ପଢିଥିବୁ ଗୋଟେ ଦୋକାନରେ କଣ କହିଲୁ?
ରହିବୁ ସେମିତି ଦେଖୁଥିବେ ଲୋକ ଯାକ ଏଇଠି ରହୁଛୁ। ଇଏ ରହୁଛୁ ସେ ରହୁଛିୁ ଦୁନିଆ କଥା। ତା
ହଁ ପରା। ନହେଲେ ମୁଁ ଭାବୁଛି ସିଟି ମେଟ୍ରୋ ଗୋଟେ ଅଛି ଯେ ଦେଖିବା। ଭାବୁଛି ଦେଖିବି ଦେଖିବି ବୋଲି କଣ ହଉଛି ଆଉ।
କଣ ଉଁ ଦେ
କିଛି ନାଇଁ ସେରାକ ଯେ। ସେ କିଛି ନାହିଁ ଯେ ଉ ସକାଳ ନଅରୁ ରାତି ନଅ ଏକା ଥରେ।
ଏ ମା ରାତି ନଅରେ ଯିବୁ ତୋ ଘରକୁ।
ହୁଁ।
ହଁ ଯିବୁ କିଲୋ।
ହୁଁ ଆଉ କଣ କରିବି? ଗାଡି କରିଛନ୍ତି ଗୋଟେ ଖାଲି ଘରେ।
ଆଜ୍ଞା।
କଣ ଆଉ କଣ ଖାଲି ମତେ ଆଗ କୁହନ୍ତୁ ଯୋଉଟା ହେଲେ କିଛି କରିପାରୁନୁ କିଛି ନାହିଁ କିଛି ନାଇଁ। ଏମିତିଆ କହୁଛନ୍ତି ଜାଣିଛ।
କଷ୍ଟ ରହିବୁ ସେତି କହିଲେ। ପଳେଇବେ ବୋଲି ଧୀରେ ଧୀରେ।
ଓହୋ।
ହୁଁ। ସେମିତି ଆଉ। କେତେବେଳେ ଯାଉଛୁ ଟ୍ୟୁସନ ରୁ।
ମୁଁ ଯାଉଛି ପାଞ୍ଚଟା। ମୁଁ କହୁଛିି ଶୁଣୁ।
ହୁଁ।
ଠିକ୍ ସେ ପଢେ ମାନେ କାମ କରେ। ଉଇଥି ପଢାପଢି ବି ଷ୍ଟାର୍ଟ କରେ।
ହୁଁ।
କାହିଁକି ନା ଆଜିକାଲି ନ ପଢିଲେ ଚାକିରି ନ କଲେ କିଏ କାହାକୁ ପଚାରୁନାହାନ୍ତି। ତୁ କେତେ ଦିନ ହଉ ଜଣଙ୍କ ଘରେ ଜଣଙ୍କ ଆଶାରେ ରହିବୁ। ନିଜ ଇଚ୍ଛାରେ ଗୋଟେ ନଥିବ। ଯାହା ବି କରିବା ପାଇଁ ଅନ୍ୟ ଉପରେ ଡିପେଣ୍ଡ ହବାକୁ ପଡୁଥିବ କି ନାଇଁ କଣ?
ହୁଁ ଏବେ ଫିଲ୍ ଏବେ ଏବେ ଏବେ ଫିଲ୍ ହେଲାଣି ମତେ।
ସେଇଟା ତ ସେଇଟା ପାଇଁ। ମୁଁ କହୁଛି ପଢ଼େ ଏମିତିରେ ତମର ଓ ବି ସି, ଏ ସି ଏସ୍ଟି ହେଇଥିଲେ। ଗୋଟେ ଅଲଗା
ହନ୍ତା।
ଠିକସେ ପଢେ ଆଉ। କିଛି ଗୋଟେ ଜବ ଫବ କରିବୁ କଣ କି
ହଁ ପରା।
ତୁ ଯଏନିଙ୍ଗୀ କରିଦବୁନି ମୋସାଙ୍ଗେ।
କଣ?
ଜି ନ
ଯିଏ ନାଇଁ ମୁଁ ପ୍ଲସ ଟୁ ସ ମୁଁ ପ୍ଲସ ଟୁ ସବ ମୁଁ ଜାଣିି ଏମିତି ପରିସ୍ଥିତି ହବ ବୋଲି ମୁଁ ପ୍ଲସ ଟୁ ସରିଥିଲେ କରିଦେଇ ନଥାନ୍ତି। ସେ ଫାଷ୍ଟେ ତ ଜାଣିଚୁ ତୁ ମତେ ମେଡିକାଲ୍ ଲାଇନି କେମିତି କେତେ ଇଏ।
ହୁଁ ଯେ ଏବେ ବି କରିଦେଲେ ହବ।
ଏବେ ଗମେଣ୍ଟ୍ ଚିନିମ୍ ବାହାରିଚ଼ି କି?
ଉଁ।
ଏବେ ଜିଏନେମ୍ ବାହାରନି ଗମେଣ୍ଟ ଜଏନେମ୍ ବାହାରିଚି କି?
ଓହୋ ସୁ ବାହାରିବନା ବାହାରୁଥିଲେ ବୋଲେ କରିଦେ। ବାହାରଥିବ ବୋଲେ କରିଦଉନୁ ତୋତେ ପାଠ ତ ଆସୁଚି ନା। ନାଇଁକି ଯେ ଗଧ ମୂର୍ଖ ହେଇଚୁ ଯେ ଏତେ ଇ ପାଠତ ଆଉ ଚିନା କରିଦବୁ ପ୍ରାଇଭେଟ୍ ରେ ବି ଯାହାବ ବି ରହିଯିବୁ ଜାଣିଚୁ ତ।
ପ୍ରାଇଭେଟ୍ ରେ କଲେ ପଇସା ଖର୍ଚ୍ଚ କିଏ ଦବ ପଇସା ହେଲା ମତେ ଏବେ।
ହେଲା ଆଉ ଗଭର୍ଣମେଣ୍ଟ ରେ କରିଦବୁ ତାପରେ ପ୍ରାଇଭେ ମେଡିକାଲ୍ ରେ ରହିଯିବୁ ବୋଲେ କହୁଚ଼ି।
ହଁ ହଁ ହଁ ସେମିତି କଲେ ହବ।
ନହେଲେ ନର୍ସିଂ କି କଣ।
ନର୍ସିଂ ବିଏସି କ ଏ ହଁ। ସାଇନ୍ସି କରିଥିଲେ ସିନା ନର୍ସିଂ ହଉଥିବ।
ଉୁଁ ଦେଖିଆ କୁଆଡୁ କିଛି। ନଏଲେ ଏମିତି ଟ୍ରେନିଙ୍ଗ୍ ଲାଇନ୍ ହେଇକା ପଳା।
ହୁଁ।
ତତେ ତ ପ୍ରେସର୍ ଦଉଛନ୍ତି ଆଉ କମ୍ପିଟେଟିଭ୍ ବି ତୁ। ପାଁରଉ ମାନେ ବିଜୟାର କରିଆ ପାଇଁ।
ହଁ ପରା।
କମ୍ପିଟେଟିଭ୍ ପଢିଆକୁ ହେଲେ ସେତିକି ଧର୍ଯ୍ୟ ଉୁଁ ଚାହୁଁ ଚାହୁଁ ସେତିକି ଥିବାର ଅଛି।
କୋଉଠି କରୁଚ଼ନ୍ତି?
ତୁ କହୁଚୁ ସେ ସକାଳୁ ଦଶ୍ ଟା ରୁ ଯାଉଚ଼ି ରାତି ଆଠଟା ସାତଟା ବେଳେ ଆସୁଚ଼ି ପଢିଆ ପାଇଁ।
କୁଆଡ଼େ ଯାଉଛନ୍ତି ପଢାପଢି
ଲାଇବ୍ରେରୀ। ଦିନ ରାତି ସେଇଠି କଣ ନା ମଜା ମସ୍ତି କରିପାରିବୁ ନା କଣ ଯେ କଣ। ଯାଇକି ତ ପଢୁଚି ଏକା ନା ହେଲେ ବି ହଁ ନ ବୋଇଲ କଣ କରିବ ଆଉ।
ଆଜିକାଲି ସେତିକି କଷ୍ଟ ହେଇଗଲାଣି ମୋ। ଇ ନୁହଁ ଦେଖୁଚ ଦିଦି ତ ଦିଦି ଦଉଚନ୍ତି କମ୍ପିଟେଟିଭ୍ ଏକ୍ଜାମ୍ ସବୁ ଦଉଚନ୍ତି?
ହବ
ପାଉନାହାନ୍ତି କିନ୍ତୁ ତମରତ ସେଏସ୍‌ଟି ପାଇ ଯିବା କଥା ନାଇଁ।
ତସ୍ଏସଟି ହେଲେ କଣ ହେଲାଲୋ କଟକତ ବେଶୀ ନାଇଁ ଯାଉଚି। କମ୍ପିଟେସନ୍ ଯୋଉ ଲେବୁଲ୍ ରେ ହଉଚିଯେ ପିଲା ମାନେ ପଏଣ୍ଟ ୱାନ୍ ପଏଣ୍ଟ ଟୁରେ କଟି ଯାଉଛନ୍ତି।
ହଁ।
ପଣ୍ଟରେ କଟି ଯାଉଛନ୍ତି ଆଉ ମାର୍କ କଥାତ ଛାଡ଼।
ହୁଁ।
ହୁଁ।
ଅଁ ହଁ। ହେଲେ ଏବେ କଣ ତୋ ଦିଦି ପକେଇଚନ୍ତି?
ଉୁଁ।
ତୋ ଦିଦି ଏବେ କଁ ପକେଇଚନ୍ତିନା ପକେଇ ନହାନ୍ତି ଆଉ?
ଏବେ ବୋଧେ କ ହଁ କଣ ଗୋଟେ ବାହାରିଚିନା ପକେଇଚି ବୋଧେ ଆଉ ପଢୁଚିତ
ସିଟି ପକେଇଚନ୍ତି?
ନାଇଁ ସିଟି ପକେଇନି ସେ। ବିଡ଼ି ଦେଇଥିଲାଯେ ଏଥର ସାଇନ୍ସରତ ସବୁ ଆଇଟମ ସିଲାବସ୍ କୋସ୍ଚିନ୍ ଆଣୁଚି ଆଉ କଣ କହିବି
ଉଁ ହୁଁ ବିଡ଼ି ପକେଇଥିଲେକି?
ହୁଁ।
ବିଡ଼ି ପକେଇଥିଲେ?
ହାଲୋ।
ହଁ ବିଡ଼ି ପକେଇଥିଲେ?
ହଁ ପକେଇଥିଲା ହେଲାନି। ରେଜଲ୍ଟତ ବାହାରିନି ବାହାରିଲେ ହେଲେ କଣ ଗୋଟେ ସିୟର ହବୁକି କଣ ବାହାରୁନି କିଛି ନାଇଁ।
ବାହାରୁନି ହଁ ଟରା।
ହୁଁ ସିଓର ହେଇକି ଧୀରେ ହେଲେ ରହିବ।
ଟିଓ ବାହାରିବ ଏବେ ପଞ୍ଚାୟତରୁ କଣ ବାହାରିଥିଲା କିିଲ?
ଆରେ ପି ଇ ଓ ପରା ପଞ୍ଚାୟତ ଏଗ୍ଜଗେଟ୍ ଅଫିସରହାର ବାହାରିବ।
ବାହାରିନିନା କିଛି?
ନାଇଁ ବାହାରିନି ବାହାରିବ।
ବାହାରନିନା କିଛି?
ସେଇଠି କଣ କମ୍ପୁଟର ସାର୍ଟିଫିକେଟ ଦରକାର ହଉଚି
ହୁଁ ହୁଁ ହୁଁ।
ହୁଁ।
ହଁ ସେଇଟା ଆଗେ ମୁଁ ଭାବୁଥିଲି ବାହାରେ।
ହୁଁ।
ହୁଁ। ଏବେ କମ୍ ଟାଇମ୍ ବାବା ମା ନାହାନ୍ତିକି? ହାଲୋ। ହାଲୋ। ମାନେଠୁ ଖାଲୁ ଅଁ ହ ହଁ। ଶୁଭୁଚି?